କିଛି ନାଇଁ ବସିକି ପହଢୁଥିଲି, ଆପଣ କଣ କରୁଛନ୍ତି?
ଆଛି। ମୁଁ-ଏଇ ରୋଷେଇ କରିବି ଆଉ। ଝିଅକୁ ଟିକେ ପାଠ ପଢଉଥିଲି, ହୁଁ- ଷ୍ଟୁଡେଣ୍ଟ ରୋଷେଇ-ରୁଟି କରିବି ଆଉ ଦିନରେ ହଉଛି ସୋୟାବିନ୍ ଆ ରାନ୍ଧିଥିଲି ଅଛି।
ହୁଁ।
ଆସ୍, ଇଏ ଆପଣ ତାନେ
ହଁ
ଆଜ୍ଞା।
କଣ କଣ ଆପଣଙ୍କୁ ଭଲ ରୋଷେଇ କରି ଆସିବେ, କହିଲେ? ହଁ।
ସବୁ ରୋଷେଇ ଆସେ, ଆଉ----ଚି
ଗୋଟେ ଭଲ ଥିବ, ନା କି ଯେମିତି କୁହନ୍ତୁ ସେମିତି କୁହନ୍ତି କି ନାଇଁ ଏଇ ଜିନିଷଟାରେ ଆ ଆପଣ ପୁରାପୁରି ପାରଙ୍ଗମ ଥିବେ, ତ ସେମିତି କୋଉଟା?
ହଁ, ସେମତି ତ ସେମତି ପ୍ରାୟତଃ ଆମେ ଦେଖ, ଘର ମାନେ ରୋଷେଇ କରୁଛେ ଯେତେବେଳେ ମାକ୍ସିମମ୍ ତ ଗୋଟେ ଜିନିଷ ପ୍ରାୟ ପାଏନା, ପାଖାପାଖି ସବୁ ଜିନିଷ କୁ ଭଲ ତୁ ମାନେ କରିବା ପାଇଁ ପଡ଼ିବ। ହେଲା, ଯେହେତୁ ସମସ୍ତ ଭଲରୁୁ ଭଲ। ଆଉ ମୁଁ ଚିକେନ ବହୁତ ଭଲ କରେ। ଆଳୁ ପରଟା ବହୁତ ଭଲ କରେ, ମାଛ ଆଇଟମ୍ ସବୁ ବହୁତ ମାଛରେ ବହୁତ ପ୍ରକାର ଆଇଟମ କରେ। ଆଉ ଭେଜ ରେ ବି ସେମିତି ବହୁତ କରେ। ଆଉ ଆପଣ କଣ ଖାଇବା ପାଇଁ ଭଲ ପାଆନ୍ତି?
ମୁଁ ତ ଭେଜିଟେରିୟନ ମାନେ ମୁଁ ପୁରାପୁରି ଶାକାହାରୀ। ମାନେ ବିନା ପିଆଜ ରସୁଣ। ନା ଖା ହଁ ମୁଁ ଜୟଗୁରୁ ଦୀକ୍ଷା ନେଇଛି ନା ତ ମାନେ ଆମର ତ ଜାଣିଥିବ ଜୟ ଗୁରୁ ଦୀକ୍ଷା ଶୁଣିଛନ୍ତି ନା।
ଜି ହଁ ଶୁଣିଛି।
ହଁ କେବେ ଯାଇଛନ୍ତି ସତ୍ସଙ୍ଗ?
ଉଁ ସତ୍ସଙ୍ଗ ଏମିତି ବାଜେ ଯୋଉ ମୁଁ ମାନେ ଶୁଣିଚି ବାକି ଯାଇନି କେବେ?
ନାଇଁ ସମସ୍ତେ ଚାହାନ୍ତି ଏମତି କେହି ବି ଯାଇକି ବସିପାରିବେ ସେମିତି କିଛି ନୁହଁ। ମାନେ ହଁ କି କୌଣସି ଜିନିଷରେ ଆମେ ଭଲ ଜିନିଷ ଯାଇକି ଯୋ ଗ ଦେବା ଏ ମାନେ ନର୍ମାଲ ଯୋଉ କରନ୍ତି କଣ କର
ମୁଁ ଆଜିଠୁ ଦୀକ୍ଷା ନବାର ମାନେ ତା ଆକର୍ଷଣ କେମିତି ଆସିଲା, ନା ସେ ତ କିଛି ନାହିଁ ମୁଁ ଜାଣେ, ଯେ ଗୋଟେ କିଛିତ କାହାରି ଥ୍ରୋ ରେ ବା କେମିତି କେମିତି ମନ ତ ବଳେଇଥିବ ନା?
ସେଇ କଥା ଶୁଣନ୍ତୁ କହୁଛି ମାନେଚୁ ଆମ ଘରେ ସମସ୍ତେ ଆକ୍ଚୁଲି ହଉ ଦିକ୍ଷା ନେଇଛନ୍ତି ମାନେ ମୋ ମା ଛୋଟ ବେଳକୁ ହିଁ ଦିକ୍ଷା ନେଇଛନ୍ତି ତ ସେ ମାନେ ମୋ ଦାଦୁ ଯିଏ ସେ ଅକ୍ଚୁଲି ରି ତ ସେ ଦିକ୍ଷା ଦିଅନ୍ତି ହେଲା ତ ସେ ପଞ୍ଜା ତାଙ୍କର ପାଞ୍ଜା ମାନେ ତାଙ୍କୁ ମିଳିଥିଲା ସେ ଦୀଖା ଦିଅନ୍ତି। ପଞ୍ଜ ଯ ଇଏ ଯୋଉମାନେ ପା ମାନେ ଯୋଉ ମାନେ ଦେଇପାରିବେ ଯୋଉମାନେ ଦିକ୍ଷା ତାଙ୍କୁ ପାଞ୍ଜା ଆଉ ଗୋଟେ ଦଣ୍ଟ। ତାଙ୍କୁ ଦେଅ ଦେଇଛନ୍ତି ତ
ତ ଭଗବାନ ତ ସବୁଜାଗାକୁ ଯାଇକିରି ମାନେ ନିଜର କରିପାରିବେନି ତ ସେମାନଙ୍କୁ ଗୋଟେ ଗୋଟେ ଦୂତ ଦେଇଥାନ୍ତି। ହ ନା ନାଇଁ ତ ସେମାନେ ସେଇ ଟାଇପ୍ ର ତାଙ୍କ ବାଣୀ ତାଙ୍କ କ ଥା ସବୁ ଆମ ପାଇଁ ମାନେ ଭଗବାନଙ୍କ କଥା ସହିତ ସମାନ।
ସମ୍ମାନ
ହଁ ତ ଯେହେତୁ ମୋ ଦାଦୁ ମାନେ ଥିଲେ ତ ମତେ ବାର ବର୍ଷ ବୟସ ମତେ ଦେଖା ଦେଇଥିଲେ ବାର ବର୍ଷ ପୂର୍ବରୁା କାହାକୁ ଦିକ୍ଷା ଦିଆଯାଏନି। ମୁଁ ତ ଛୋଟବେଳୁ ହିଁ ମାନେ ଏଇ ସବୁ ଜିନିଷ ମାନେଁ ଆଖି ଖୋଲଲା ଦିନଠୁ କାନ ଖୋଲିଲା ଦିନଠୁ ମୋ ମା ପେଟରୁ ହିଁ ମୋ ମାନେସ୍ ମାନେ ଏଇ
ହଁ ଗୋଟେ ଆତି ହଁ ମାନେ ସେଇ ସବୁ ଭିତରେ ରହିଲେ ଅ ଟୋମେଟିକାଲି ହଉଛୁ ହୁଁ।
ଆଉ ଗୋଟେ ଜିନିଷ ବି ମାନେକର କୋଉ ଗୋଟେ ଜିନିଷ ଆପଣ ଖାଇନାହାନ୍ତି ତାର ଟେଷ୍ଟ ଜାଣିନାହାନ୍ତି ମାନେ ତାର ସ୍ଵାଦ ଜାଣିନାହାନ୍ତି ତ କି ଆପଣ ସେ ଜିନିଷ ଖାଇବାକୁ ଚାହିଁବେ? କି ମୋ ପାଇଁ ଆମିଷ ଗୋଟେ ଜିନିଷ। ମତେ ନା ଅଣ୍ଡା ନା ଚିକେନ ନା ମଟନ୍ ନା କଣ କୋଉଥିର ମତେ ମାନେ ସ୍ଵାଦ ଜଣା ନାହିଁ। ସେଇ ହଁ ତାର ସ୍ମେ ଅଁ ତାର ସ୍ମେଲ ମତେ ଭଲ ଲାଗେନି ରୋଷେଇ କଲେ ମୁଁ ବେହୋସ ହେଇଯିବି ସେଇ ଟାଇପ୍ ର କଥା। ହୁଁ ତ ମାନେ ଏଇ କଣ ମାନେ ଯୋଉ ଚାଇନିଜ୍ ମାନେ ଯୋଉ ଗୁଡାକ ଖାଉଚନ୍ତି ଏଇଗୁଡାକ କଣ ଆମେ ଖାଇପାରିବା କି। ହଁ ତ ସେମିତି ହିଁ ଜିନିଷ।
ଯୋଉ ଭାବନା ଆମ ଭିତରେ ଆମେ ଯେତେବେଳେ ମନ୍ଦିର ଯାଉଛେ ବଟୋମେଟିକାଲି ଆମକୁ ସେଠି ଆଇଁଷ ଆମ ଆଗରେ ଥୁଆ ହେଲେ ବି ଆମେ ଆଇଁଷ ହଉ କିନ୍ତୁ ଭଲ ଲାଗିବନି ମୁଁ ମୋ ଝିଅ ଯେତେବେଳେ ମୋ ଦେହେରେ ଥିଲା ସେତେବେଳେ ହଉଛି ମୁଁ ଗୋ ଟେ ମାସ ତା ପାଇଁ ଗୋଟେ ଏ ମାନେ ଇଏ ଥିଲି ଗୋଟେ ମନ୍ଦିର ପାଖରେ ରହିକି ପ୍ରତ୍ୟେକ ଦିନି ମନ୍ଦିରକୁ ଯାଉଥିଲି। ତାପରେ ମୁଁ ଯୋଉ ମାନେ ସେଠି ପୁରା ବିନା ପିଆଜ ରସୁଣ ଗୋଟେ ମାସେ ଖାଇଲି ଗୋ ଟେ ମାସ ଦଶ ଦିନ୍ ମାନେ ଚାଳିଶି ଦିନି ଭଳିଆ ତ ତାପରେ ଯୋଉ ମାନେ ଆଇଁଷ ଖାଇଲା ବେଳକୁ ମତେ ମାନେ ଆଇଁଷ ହଉଛୁ ମାନେ ମତେ ଯେମିତିକା ମାନେ ଇଏ ର କଣ ଲାଗିଲା ମାନେ ଗୋଟେ ଆ ମାନେ ଧାର୍ମିକ ପରିବେଶ ରୁ ଆସିଲା ପରେ ଆଉ ତ କି ମାନେ ଇଚ୍ଛା ହୁଏନି ଖାଇଆକୁ। ପାଇଁ କା ଏମିତି କିି ତ ମୁଁ କାର୍ତ୍ତି ହଁ କାର୍ତ୍ତିକ ମାସରେ ସେଇଠୁ ହିଁ ମୁଁ କାର୍ତ୍ତିକ ମାସରେ ଏଁ କା ର୍ତ୍ତିକ ମାହାତ୍ମ୍ୟ ଜାଣିଲା ପରେ କାର୍ତ୍ତିକ ମାସରେ ମୁଁ ବିଲକୁଲ ବି ପିଆଜ ରସୁଣ ଖାଏ ନାହିଁ। ପୁରା ମାସଟେ ଯାକ ଆଉ ହୁଁ। ସେଇଟା ଅଟୋମେଟିକାଲି ଆମ ଦେହରେ ଗୋଟେ
ଖୁଡୀ ଆପଣ ଚାହିଁବେ ତାହେଲେ କଣ ପୁରା ବର୍ଷ କଣ ନ ଖାଇକି ରହିପାରିବେନି ରହିପାରିବେ। ସତ କଥା ଦେଖନ୍ତୁ ଦେଖନ୍ତୁ ଗୋଟେ ଜିନିଷ ଗୋଟେ ଜିନିଷ ଦେଖନ୍ତୁ ଅ ମାନେ ଆମ ଉଁ ଶରୀରରେ ଏମିତି କିଛି ଜିନିଷ ନାହିଁ ଆମେ ଯୋଉ ଖାଉଚନ୍ତି। ଯୋଉ ଖାଇବାଟା ଖାଉଚନ୍ତି ଜଷ୍ଟ ଏଇ ପା ଟି ରୁ ଜିଭଠୁ ଢୋକିଲା ପରେ ଢୋକିଲା ପରେ ଆଉ କି ଛି ଜିିନିଷର ମାନେ ତାର ମାନେ ହିଁ ନାହିଁ।
କେବଳ ଜିଭ ସ୍ଵାଦରେ ହିଁ ସବୁ ସ୍ୱାଦ।
ହଁ ତ ଗୋଟେ ଜିନିଷ ଯଦି ମନେକର ସେଇଟାକୁ ଟିକେ କଣ୍ଟ୍ରୋଲ କରି ଦେଲ ସେଟାକୁ ଟିକେ ଆୟତରେ ରଖିଦେଲ। ତାହେଲେ ତମକୁ ଆଉ ଆ କିଛି ସମୟ ପରେ କିଛି ଲାଗିବନି। ହଁ ନା ନାଇଁ ଆଉ ଗୋଟେ ଜିନିଷ ଦେଖିଥିବ କରୋନା ଟାଇମ୍ ରେ ପୁଅ ବହୁତ ଲୋକଙ୍କର ଡେଥ୍ ହେଇଗଲା କାହାର ପରିବାର ସହ ଯାଇଚନ୍ତି ଏଁ ଯେଉ କିନ୍ତୁ ଏଇ ହେଇଥିରେ ଦେଖିଥିବ ଆମ ଏଇ ଯୋଉ ସସଙ୍ଗୀ ମାନେ ମାନେ ବହୁତ୍ ବହୁତ ରେୟାର ରୁ ରେୟାରେଷ୍ଟ ଲୋକଙ୍କର ମାନେ ଉଁ ଏଇ ଦେହାନ୍ତ ହେଇଥିବ। ହଁ କଣ ପାଇଁ ନା ସେମାନେ ଖାଇଲେ ଶୁଦ୍ଧ ତାଙ୍କ ଉ ମାନେ ଯୋଉ ଆତ୍ମା ଟା ବି ପୁରା ଉ ପୁରା ମାନେ ପିଓର୍ ହଁ ନା ନାଇଁ? ହଁ ସେଥିଲାଗି ହିଁ କୌଣସି ଜିନିଷ କରିବ ଦେଖ ହୁଁ ଆଉ ଗୋଟେ ଜିନିଷ ଯୋଉ ଜିନିଷ ଟା ମାନେ ଉଁ ଯୋଉ ନ କରନ୍ତି ମୋ କଥା ଆମ ବାଆ କୁ ଆସୁଛି ଆମ ପାଖକୁ ଆସୁଛି ସେଇ ଜିନିଷଠୁ ଦୂରେଇ ରହିବା ଟା ଭଲ। ଯେତିକି ନ ଖାଇବା ଟା ମାନେ ଭଲ। ଆଉ ଆମେ କହିବା କି ନାଇ ପିଆଜ ରସୁଣ ଟା ତ ଗଛରୁ ଆସୁଚି ତ ଆମେ ସେଇଟା କଣ ପାଇଁ ଖାଇବାନି କିନ୍ତୁ ସେଇଟା ଗୋଟେ ଅଁ ମାନେ ତାମସିକ ଖାଇବା ତ ସେଥିଲାଗି ସେ ତାକୁ ହଁ ସେଥିପାଇଁ ସେଇଟାକୁ ଆମେ ଆମଠୁ ଦୂରରେ ରଖୁଛନ୍ତି।
ଯାହା ହଉ ଅଳ୍ପ ବୟସରେ ଧାର୍ମିକ ଚିନ୍ତା ଧାରା ରଖି ପାରିଚନ୍ତି ଧାର୍ମିକ ଯିଏ ଭିତରେ ରହିଚନ୍ତି ବହୁତ ବଡ ମାନେ ବହୁତ ବଡ କ ଥା ଆଉ ବହୁତ ଭଲ କଥା ବି ହେଲାକି। ଆମେ ଯେହେତୁ ଫ୍ୟାମିଲି ଭିତରେ ରହିଛୁ ସମସ୍ତେ ଆମେ ଏକାକୁ ନିଜ ଯାତ୍ରା କା ର୍ତ୍ତିକ୍ ମାସ ପଡୁଚି ସେତବେଳେ ନିଜକୁ ବି ଏକୁଟିଆ ମାନେ ମାନିବା ପାଇଁ ମାନେ ଫ୍ୟାମିଲି ଭିତରେ ବହୁତ ଇଏ ହୁଏ କଷ୍ଟ ଯଦି ସମସ୍ତେ ଉଁ ଖାଆନ୍ତି ଗୋଟେ ଆମେ ଅନ୍ୟ ଖାଉ ସେତେବେଳେ ଡିଫିକଲଟ୍ ହୁଏ। ଟିକେ ମାନେ କରିକି ନବା ହଁ।
ଗୋଟେ ଜିନିଷ ମନେକର ଦେଖ ଗୋଟେ ଜିନିଷ ଆମେ ବାନ୍ଧି ନେଇଗଲେ ମନେକର ଆମ ପାଖରେ କିଛି ଅପସନ୍ ମାନେ କିଛିଟା ଜିନିଷ ରହୁଚି ବୋଲି ଆମେ ସେ ଜିନି
ନା କିଛି ଅସମ୍ଭବ ନୁହେଁ କିଛି ଅସମ୍ଭବ ନୁହେଁ ବାକି ଆମେ ସେ ଜିନିଷ କୁ ଯ ଦି ଆମେ ଟ୍ରାଏ କରିବା ନିହାତି ଆମେ କରିପାରିବା। କିନ୍ତୁ ଆମେ ସେ ଜିନିଷକୁ ଫୋକେଶ୍ କରୁନେ। ବାସ୍ ସେଇଟା ହୋଉଚି କଥା ବାକି ମୁଁ ମୁଁ ଓ ମାନେ ମନ୍ଦିର୍ ଖାଇବା ମୁଁ ଯେତେବେଳେ ମତେ ଇଏ ହୁଏ ମନ୍ଦିର୍ ଖାଇବା ଆଣିକି ଖାଇବା। ଇଏ ହୋଉଚି ମହୋତ୍ସବ ହେଲେ ଯୋଉ ମହୋତ୍ସବ ଖାଇବା ମତେ ବୋହୁତ କିଛି ମତେ ମାନେ ବାହାଘର ଫାହାଘର ମୁଁ ବିଲକୁଲ ଯାଇକି ଖାଇପାରେନି କିନ୍ତୁ ମହୋତ୍ସବ ଫହୋତ୍ସବ ମୁଁ ବୋହତ୍ ମାନେ ଆମ ଗାଁରେ ମୁଁ ଏତେ ବାପ ଘରକୁ ଯାଏ ସେଠି ମାନେ ବୋହୁତ ମାନେ ଏଇ ଗରମ ଦିନ ମାନେ ବୋହୁତ ମହୋତ୍ସବ ‌ହୁଏ ସବୁ ଇଏ ହୁଏ। ତ ମୁଁ ବୋହୁତ ଖାଇତେ ଭଲ ପାଏ।
ଆଚ୍ଛା ଆଚ୍ଛା କିନ୍ତୁ ମାନେ ନର୍ମାଲ କୋହୁଚି ଅଲଗା କୋଉଠି ଖିଆ କଥା ତ ମୁଁ ଜାଣିନି ଯେହେତୁ ମୁଁ ଏତିକି ବର୍ଷ ହେଲାଣି ମାନେ ମ ତେ ଅଠେଇଶି ବର୍ଷ ମୋ ଘର ଅନୁଗୁଳ।
ଅନୁଗୁଳ ହଁ ମୁଁ ଅନୁଗୁଳ ଯାଇଚି ଥରେ ଯାଇଥିଲି ଗୋଟେ ଇ ଣ୍ଟରଭିଉ ଦେବା ପାଇଁ ଆପଣଙ୍କ ଇକୋ ପାର୍କ ଯୋଉ ଅଛି।
ହଁ ହଁ ହଁ ଜାଣିଚି ଷ୍ଟେସନରୁ ଗଲା ବେଳେ
ଟ୍ରେନରେ ଗଲା ବେଳେ ମୁଁ ସେଇଠି ଯାଇଚି
ଓହୋ।
ହଁ
ନାଇଁ କିନ୍ତୁ ମାନେ ଗୋଟେ ଜିନିଷ ମାନେ ଏଇ ଯେ କୌଣସି ବି ଧର୍ମ ନେଲେ ତାଙ୍କର କିଛି ନା କିଛି ଗୋଟେ ମାନେ ଗୋଟେ ସ୍ପେସିଫିକ୍ ଜିନିଷ ରହୁଚି କିନ୍ତୁ ଆମ ଏଇଥିରେ ମାନେ କଣ କହିଲ ତମ ନିଜ ପାଇଁ କରିବ ନିଜ ପୂର୍ବରୁ ନିଜ ପାଇଁ ମାନେ ତମ ନିଜର
ନିଜ ଇଚ୍ଛା ହଁ ନିଜ ଜାତି ଯେତେବେଳେ ଚାହିଁବୁ ଯୋଉ ସେମିତି କିଛି ହଁ ଗୁରେ ଛାଡିବୁ ହଁ ନିଜ ଉପରେ ମୁଁ ଜାଣିଚି ଯେ ମୁଁ ଜୟଗୁରୁର ଶୁଣିଚି ସେମିତିକା ନାଇଁ ବାଧ୍ୟତାମୂଳକ ଯୋଉଁ ସେମିତି କିଛି ନାହିଁ।
ତମେ ଦେଖ କି ଜଣେ ଜଣେ ଯୋଉମାନେ ଫାଷ୍ଟ ମାନେ ଯୋଉମାନେ ଏବେ ଏବେ ନୋଉ ଚନ୍ତି କି ଯୋଉମାନେ ପ୍ରଥମେ ପ୍ରଥମେ ନୋଉଚନ୍ତି ସେମାନେ ତ ଖାଉଥିବେ ନା ପିଆଜ ରସୁଣ ନନ୍ ଭେଜ ତ ସେମାନେ କଣ କରନ୍ତି ନା ଶୁକ୍ରବାର ଦିନଟା ମାନନ୍ତି।
ଶୁକ୍ରବାରଟା ନିହାତି ହୁଁ
ତାପରେ ଧୀରେ ଧୀରେକି ଧୀରେ ଧୀରେକି ତାପରେ ଆଇଁଷ ଛାଡ ଧୀ ଧୀରେ ଧୀରେଇ ଧୀରେ ତାଙ୍କେ ପିଆଜ ରସୁଣ ଛାଡନ୍ତି ତାପରେ ଗ୍ରହଣ କରନ୍ତି। କିନ୍ତୁ ମାନେ
ଆସିଲେ ଧୀରେ ଧୀରେ ଅଟୋମେଟିକ ଛାଡିଦବା ପାଇଁ ବି ଇଚ୍ଛା ହବ ସେ ପଳେଇ ଆସିବ ମନ ଭି
ହଁ ସେଟା ତ ସତ କଥା ଆଉ ବି ଗୋଟେ ଜିନିଷ ଥାଏ ଯେମିତି ଆମେ ଆ ଗୋଟେ ଆମର ଏଇଥିରେ ଗୋଟେ ଜିନିଷ ଅଛି। ଇଷ୍ଟବୃତି ଗୋଟେ ଜିନିଷ ସ କାଳୁ ଆମେ କରୁ ସେଥିରେ କଣ ହୁଏ। ନା ମାନେ ଆମେ ଏମି ଇଆର ମାନେ ହୋଉଚି ଏଇଆ ଯୋଉ କୁହନ୍ତିନି ମାନେ ଆମେ ଇନ୍ସୁରାନ୍ସ କରିଚୁ। ଆମେ ଲାଇଫର ଇନ୍ସୁରାନ୍ସ ଭଗବାନଙ୍କୁୁ ଦେଇକି କରୁ। କି ଲୋକ ବ୍ୟାଙ୍କରେ ରଖିକି କଣ କ୍ଲେମ କରନ୍ତିୁ ଯାଇକି। କିନ୍ତୁ ଆମେ କ୍ଳେମ କରୁନା ସେଥିପାଇଁ ଯଦି ଆମେ ଆମେ ସେ ଟଙ୍କାଟେ ହୋଉ ଆଠଣା ହୋଉ କୋଡିଏ ପଇସା ହୋଉ ମୋ ନି ଜ ଖାଇବାରୁ ମୁଁ କିଛି ଭଗବାନଙ୍କୁ ଅର୍ପଣ କରିକି ନିଜେ ଖାଉଚି। ତ ସେତେବେଳେ ଯେତେବେଳେ ତମେ କିଛି ବିପଦ ଆସୁଚି ହଁ ବିପଦ ତ ଆସିବ ମଣିଷ ଜ ନ୍ମ ପାଇଚୁ ଦେହ ଧରିଚୁ ମାନେ ବିପଦ ଆସେ କିନ୍ତୁ ମନେକର ହା ତ କଟିବା ମନେକର ହାତ କଟିବାର ଆ
ନା ଯୋଉଁଟା ଯୋଉ କୁହନ୍ତି ନା ଯେଟା ଯେ ଆମେ ଯଦି ଠିକ ଇଏରେ ଥିବା ବିପତ୍ ତ ସମସ୍ ତ ଲାଇଫ୍ ରେ ଆସେ ଯେଟା ଶାବଳ ହେଇକି ଆସିବ ସେଟା ଛୁଞ୍ଚି ହେଇକି ପଳେଇବ।
ହଁ ହେଇଟା ହଉଛି କଥା।
ପଥର ଟା ପତର ମାଡ଼ ଭଳିଆ ପଳେଇବ।
ହଁ, ହଁ ଯେ ସେଟା ଯଦି ତୋମେ ଠିକ ଠିକ ଭାବରେ ଧରିକି ଭଗବାନଙ୍କୁ ଧରିକି ଚାଲିବ। ଆଉ ତୋମେ ଭାବୁ ଥୁବ ତୋମେ ଏମିତି କହନ୍ତି କି ନାାଇଁ ବେଶ୍ୟାଳୟ ରେ ଜାଣିକିରି ଜଣେ ପ୍ରାର୍ଥନା କରୁଛି। କିନ୍ତୁ ଜଣେ ମନ୍ଦିର ଯାଇକିରି ବେଶ୍ୟାଳୟ କଥା ଭାବୁଛି। ଏଇଭଳିଆ କଥା ଆଉ। କିନ୍ତୁ ଏଇଥିରେ ଯଦି ମୁକ୍ତି ମିଳିବ ତ କହାକୁ ମିଳିବ? କୋଉ ଜାଗାରେ ଅଛ ନ, ତୋମ ମନ କୋଉ ଜାଗାରେ ଅଛି ସେଇଟା ହିଁ
ତ ମନ ଥିଲେ ସବୁ କିଛି ଏ ସବୁ।
ତୋମେ ଆଇଁଷ ଛାଡିକି ଖାଲି ଆଇଁଷ ପ୍ରତି ଭାବ ବାକୁଳ ହଉଥୁବ। କିନ୍ତୁ ଆଇଁଷ ଖାଇକି ଜଣେ ଯୋଉ ଭେଜ କଥା ଭାବୁଥୁବ।
ଯା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ନିହାତି ସ- ଆପଣଙ୍କ ସହିତ ଆଉଥରେ କଥା ହେଇ ହଁ ହଁ, ଓ, ହଁ।
ହଉ ତାହେଲେ ରଖୁଛୁ।
ହୁଁ।